ହ୍ୟାଲୋ। ଦେଇ ଶୁଭୁଚି? ଶୁଭୁଚି ତତେ, କଣ କରୁଚୁ?
ହଁ
କଣ କରୁଚୁ?
ଏଇ ବସିଚି ଆଉ କଣ କରିବି? ବସିଚି ଆଉ। ତୁ
ଓହୋ। ଆସିବ ହଁ, କଣ କହ?
ଆଜି ରୋଷେଇ କଣ ହେଇଚି?
ହୁଁ, ରୋଷେଇ ଅରୁଆ ଭାତ, ଅରୁଆ ଭାତ
ହୁଁ।
ଡାଲମା
ହୁଁ।
ଡାଲି,
ହୁଁ।
ଆଉ ହେ ହେ ହେ ଆଉ ଭଜା, ଭେଣ୍ଡି ଭଜା ମସଲା ରେ
ହୁଁ।
ଆଉ ଛୁଇଁ, ଆଳୁ, ବଡି ତରକାରୀ, ଆଳୁ ଚଟଣିୀ ଆଉ।
ଓହୋ। ଆମ ଆଡେ ରଥଯାତ୍ରା କେମିତି ହୁଏ, ଝିଅ? ଏଇ ଯୋଉ ଇଏ
ହୁଁ?
ତମ ଆଡ଼େ ରଥଯାତ୍ରା କେମିତି ହୁଏ?
ବହୁତ ଭଲ। ଆମର ପୁରା ନା, ପୁରୀ ନାଖେ ହୁଏ।
ରଥ
ଲୋକ ପା ପୁରୀ ଭଳିଆ।
ହଁ
ପୁରା ପୁରୀ ଭଳିଆ, ତିନିଟା ରଥ ହବ, ରଥ ଉଁ ଉଁ ଜଗନ୍ନାଥ ବଳରାମଙ୍କ ପୁଅ ପିଲା ଟାଣିବେ, ସୁଭଦ୍ରାଙ୍କର ଝିଅ ପିଲା ଟାଣିବେ
ଦୋକାନ ବଜାର ସବୁ ପଡେ?
ସବୁ ଯାତ୍ରା ପୁରା, ନାଚ ଗୀ ତ ପୁରୀଟା ଯେମିତି ଓଡିଶୀ ନାଚିବେ ଆଉ ଏଠି ସେମିତି ଓଡିଶୀ ନାଚିବେ, ପଣା ବା
କେତେ ଦିନି?
ରଥଯାତ୍ରା ତ ଗୋଟେ ଦିନ ହୁଏ, ବାହୁଡା ହୁଅନ୍ତି।
ଓ ହୋ।
ହୁଁ ଅଛୁ। ହଁ ଅଁ
ଆରେ ଯିବା ଆଉ, ଆଉ ସେଠି ପାଖାପାଖି କଣ ଭଲ ଅଛି ଜାଗା ଯିବା ପାଇଁ?
ହଁ, ଆମର ଏଇଠି ଭଲ ୱାଟର ପାର୍କ ଅଛି ଆଉ ପାର୍କ, ଆ ଦଶ କିଲୋମିଟର ହବ।
ହଁ
ହୁଁ
ଟିକେଟ କେତେ?
ଟିକେଟ ପାଆଁଶହ ଜଣକା।
ଫାସିଲିଟି କଣ ଅଛି ଖାଇବା ପିଇବା?
ହେଟା ଜାଣିନି କିନ୍ତୁ, ମୁଁ ଯାଇନି କେବେ ନା, ଏ ଶୁଣିଛି ଅଛି ଆଉ ଆମର ଏଠି ଅଛି ସତ ଶଯ୍ୟା ଗୋଟେ ପୁରା ପାହାଡ ସାତଟା ପାହାଡ ଯୋଉଠି ଥାଏ, ଯୋଉ ମୁନି ଋଷି ମାନେ ଇଏ ହେଇଥିଲେ
ହଁ
ସପ୍ତ ଶଯ୍ୟା, ଆସି ଅର୍ଜୁନ ନା କେମତି କିଏ ଜଣେ ରହିଁଥିଲେ? ସିଏ ଅଛି, ଆଉ ଆମର ଏଠି ରାଜା ନଗର ଛି, ଯତନଗର ମାନେ, ଅନେସତ ବଖରା ଅଛି। ଜାଣିନ, ଆଉ ଅନେକ
ଆଉ କଣ ଜେଗା ଅଛିି, ପିକ୍ନିକ୍ ସ୍ପଟ୍ କଣ ଅଛି, ହଁ?
ଆଉ କପିଳାସ ତ ତେରଶହ ବାଉନ ପାହାଚ ଥିଲା, ଏବେ ଅଧିକ ହେଲାଣି। ପୁଣି ବଢିଛି। ଆଉ ତମ ହେପଟେ କଣ କଣ ସବୁ ଅଛି?
କୁଆଡେ ସବୁ ବୁଲିବାକୁ ଯାଇଥିଲୁ?
ମୁଁ କପିଳାସ ଦେଖିଚି, ସପ୍ତ ଶଯ୍ୟା ଦେଖିଚି। ଆଉ ହୁଁ, ସାଇ ମନ୍ଦିର ଅଛି ଏଇ ପାଖାପାଖି, ସାଇ ମନ୍ଦିର ଯାଇଛି।
ହୁଁ ତୁ ଯାଇଥିଲୁ ଗୋରେଖନାଥ ଯାଇଥିଲୁ? ଇଏ ଖରାରା।
ନାଇଁ ସେଠି କେବେ ଯାଇନି, ନାଇଁ। ତମର ସବୁ ସେର କ, ନାଇଁ ନା ଯାଏନି। ତମର ନାଇଁ ତମର ସବୁ ସେଆଡେ କଣ କଣ ଅଛି?
ଆମର ଏଇଠି ଏମିତି କିଛି ନାହିଁ, ସେଇ ମନ୍ଦିର, ଯାହା ମନ୍ଦିର ଟେମ୍ପଲ ଯାହା ଅଛି, ଏମ୍ ପିକ ନିକ୍ ସ୍ପଟ୍ କିଛି ନାହିଁ।
ଆଉ
ପାଖରେ ଗୋଟେ ଅଛି
ସେପଟେ ଗୋଟେ ମାଆଙ୍କ ମନ୍ଦିର ଅଛି ଶୁଣିଥିଲି?
ବିରଜା ମାଙ୍କ ମନ୍ଦିର ଏ ବିରଜା ତ ଏଇଠି ବହୁତ ବାଟ୍ ବାଟରେ ହେଲା ଆଉକଉଠୀ କହିଲୁ
କଣ?
ଏଇ ଯୋଉ ଘର ପାଖରେ ଗୋଟେ ଅଛି ପାର୍କ ଟାଇପ ର ଦୋଳି ଫୋଳି ସବୁ ପଡିଛି ସେଠି ଛୋଟ ଛୁଆ ବି ଖେଳି ପାରିବେ ଦୋଳି ଅଛି ବହୁତ ବଢିଆ ଲାଗେ ସେ ପ୍ଲେସ ଟା ଖେଳିବା ପାଇଁ।
ଆଉ କଣ ଅଛି ସେପଟେ ସବୁ?
ମୁଁ ଯୋଉ ଯୋଉ ଦିନ ଦିଲ୍ଲୀ ଯାଇଥିଲି ହେଲା
ହଁ।
ଦିଲ୍ଲୀ ଗଲେ ତୁ କେବେ ମେଟ୍ରୋରେ ବସିଛୁ ମେଟ୍ରୋ?
ନାଁ ମୁଁ ବସିନି କେବେ।
କେବେ ବସିନୁ ନା?
ନା କେବେ ବସିନି।
ମେଟ୍ରୋ ରେ ସିଗ୍ନାଲ ତିନ ଟା ଦଉଥିବ ଯୋଉ ଷ୍ଟପେଜ ଯେମିତି ଆମର ବସ୍ ବସ ରେ ଗଲେ ବସରେ କଣ ଆମର ଷ୍ଟପେଜ ବାଇଜ ଷ୍ଟପେଜ କଣ୍ଡକ୍ଟର କହୁଥିବ ହେଲା ମେଟ୍ରୋରେ ଗଲେ ତତେ ସିଗିନାଲ ଦେଖଉଥିବ ରେଡ ଉପରକୁ ରାପ ରେଡ ଗ୍ରୀନ ଆଉ ୟେଲୋ ହେଲା
ହୁଁ।
ଯ ଯୋଉ ଷ୍ଟପେଜ ଯାହା ପରେରେ ଯାହା ସେଇ ଷ୍ଟପେଜ ତତ ଖାଲି ଉପରକୁ ଡିସପ୍ଲେ ଉପରକୁ ଅନେଇବାକୁ ପଡିବ।
ହ।
ହେଲା ସେତେ ବାରମ୍ବାର କହିବ ସେଇଠୁ ଓହ୍ଲାଇବ ସାଙ୍ଗେ ସାଙ୍ଗେ ଓହ୍ଲେଇବୁ ସାଙ୍ଗ ସାଙ୍ଗେ ନହଲେ ଡୋର ପଡିଯିବ। ତାପରେ ମେଟ୍ରୋ କ ମେ ଟ୍ରୋରେ ବସିବାକୁ ହେଲେ ଫାଷ୍ଟ ଗୋଟେ ଯିବୁ ଫାଷ୍ଟ କୁପନ କାଟୁ ବହୁତ କ ପଇସା ଦଶ ଟଙ୍କାନ୍ଦର ଟା ଏମିତି ହେଲା। ସିଏ ପୁରା ପୁରା ମାଟି ସହିତ ଚାଲେ। ନାଇ ଇଞ୍ଜିନ ଯେମ ଟ୍ରେନ ର ଇଞ୍ଜିିନ ଯେମିତି ମେଟ୍ରୋଟା ସେମିତି ପୁରା ମାଟି ସହିତ ଚାଲିବ ତାର। ଅପରେ ହେଲା ଆ ସେ ସାଉଣ୍ଡ ହବନି ପୂରା ସାଇଁ ସାଇଁ ସାଇଁ ଚାଲିବ ସେ ଯେପ ଯେତେବେଳେ ନେଲେ ତ ଫା ଟିକେଟ କରିବୁ ଟିକେଟ କଲା ପରେ ଗୋଟେ ଗେଟ୍ ଭଳିଆ ଥିବ ସେ କୁପନ ଟାକୁ ଗଳେଇବୁ ହେଲା। ଗଳେଇକି ଭିତରକୁ ବଣବ ୱାନ୍ସ ଯଦି ସେ କୁପନ ହଜିଗଲା ଆଉ ତୁ ଆସିପାରିବୁନୁ ସେଇଟା ଲଗ ପଡିଯିବ।
ଓହୋ।
ମାନେ କୁପନ ଭିତରେ ଗଳେଇଲୁ ଭିତରକୁ ଗଲୁ ଯଦି ସେ କୁପନ ଟା କଣ ରଖିଥିବୁ। ପୁଣି ବା ତୁ ତ ପୁଣି ଭିତରକୁ ଗଲୁ ପୁଣି ଆଉଛୁ ଯୋଉୁଷ୍ଟପେଜ ଓହ୍ଲେଇବୁ ପୁଣି ବାହାରକୁ ଯିବୁ ନା
ହଁ।
ଯଦି ସେ କୁପନ ଟାକୁ ହଜେଇ ଦେଲୁ ତ ବାହାରକୁ ଯାଇପାରିବନୁ।
ସେ ଭିତରେ ତାହେଲେ କେମିତି ରହିଅ ପୁଣି ବାହାରିବ କେମିତି?
ସେଇଟା କିହି ହଜାନ୍ତିନି ବାହାରି ପାରିବନି ଯାଇକି ସେଇଠି କମ୍ପ୍ଲେନ ଦବୁ ବହୁତ ସମୟ ଛିଡା ହବାକୁ ପଡିବ ତାପରେ ଦେଖି ଖିବେ ତାପରେ ଯାଇ କରିବେ।
ନା ନା ଯଦି ବି ହଜିଗଲା ତା ଭିତରେ ଥିବ କେମିତି ବାହାରିବ?
ସେଇଠି ଅଫିସ ଥିବ କମ୍ପ୍ଲେନ ଅଫିସ ସବୁ କମ୍ପ୍ଲେନ ଦବୁ।
ତା ଭିତରେ ତ ଥିବୁ କେମିତି ଆସିକିଣି ବାହାରେଛି ନା କମ୍ପ୍ଲେନ ଦବୁ ନା ତା ଭିତରେ ଅଛି କମ୍ପ୍ଲେନ ଦବା ପାଇଁ?
ତା ଭିତରେ ସବୁ ଅଛି ନା ପୋଲିସ ଫୋଲିସ ଅଛନ୍ତି ଟିକେଟ ଅଛି ସବୁ ଭିତରେ ଏଇ ଯୋଉ ଥରକ ଯାଇଥିଲୁ ଆମେ ଦିଲ୍ଲୀ ଯୋଉ ଯାଇଥିଲୁ ଉଁ ପ୍ରଥମେ ତ ଟ୍ରେନରେ ଗଲୁ ଟ୍ରେନରେ ଗଲା ପରେ ଯୋଉ ଅ ଦିଲ୍ଲୀରେ ଏବେ ଗୋଟେ କଣ ହଉନଥିଲା କି ଯୋଉ ଗୋଟେ ଇଏ
କଣ?
କିଏ ଗୋଟେ ଦିଲ୍ଲୀରେ ଯାଇକି ବୁଡ ପକଉ ନଥିଲେ ପ୍ରବଳ ଭିଡ, ସେଇ ଟାଇ ଟ୍ରେନିଂ ଯାଇନଥିଲି କି?
ହଁ।
କହିଲେ ଭଲ ହେଲେ ଭଲ ଯୋଉ ଟ୍ରେନରେ ବୁକ୍ କରୁଛୁ ଦେଖିଲା ବେଳୁ ଖାଇବା ପିଇବା ଯୋଉ ଅସୁବିଧା କହନା। ଖାଇବା ବିରିୟାନୀ ଦେଲେ ଯିଏ ସେ ବିରିୟାନୀରେ ଟେଷ୍ଟ ବିଲକୁଲ ବି ନଥିଲା ଖାଲି ରାଗରାଗ ସେ କୌଣସି ଭଲ ଲାଗିଲାନି। ଖାଲି ଯାହା ଏଇ ତାପରେ ଆମ ଘ ମୋ ଫ୍ରଣ୍ଟରେ ଜଣେ ବୟସ୍କ ଲୋକ ଯାଇଥିଲେ ସେି କଣ କରିଥିଲେ ଗୋଟେ କ୍ୟାଟ ଯୋଉ ଇଲେକ୍ଟ୍ରିକାଲ କେଟେଲ ଯୋଉ ନୁହଁ ନା ସେଇଟା ନେଇ ଯାଇଥିଲେ ତା ଥରେ ମ୍ୟାଗି ସିଝେଇକି ଖାଇଲେ। ଆଉ ବ୍ରହ୍ମପୁର ଯୋଉ ଝିଅଟା ଯାଇଥିଲା ମୋ ସହିତ ବ୍ରହ୍ମପୁରରୁ ଏ ବାଲେଶ୍ୱର ବାଲେଶ୍ଵର ସେ ମୁଢି ନେଇ ଯାଇଥିଲା ଆଉ ଯୋଉ ଉ ବନ୍ଧାକୋବି ଛେଞ୍ଚିଡା ନୁ ନା ସେଇଥିି ନେଇଥିଲା ଖାଲି ମୁଢିକୁ ସେଇଟା ଖାଇଲା।
ବନ୍ଧା କୋବି ଚ୍ଛେଞ୍ଚେଡା ଟେଷ୍ଟି।
ହୁଁ ତାଙ୍କର ଫେମସ ନା ମୁଢି।
ହଁ।
ସେଇଟାକୁ ସେ ଖାଇଲା। ଖାଇଲା ପରେ ତାପରେ ଯାଇକି ପହଞ୍ଚିଲୁ ପହଞ୍ଚିଲା, ପରେ ଓଲା ବୁ କଲୁ ଓଲା ବୁକ୍ କଲା ବେଳକୁ ସିଏ କଣ କଲା ନା ଯୋଉଠୁ ଓଲା ବୁକ୍ କଲୁ ସେଠୁ ଆସିବା ପାଇଁ ଟାଇମ୍ ଲାଗିଲା ମାନେ ଷ୍ଟେସନ ଭିତରକୁ ଭିତରକୁ ସେମାନେ ଆସିବେନି କାରଣ ଷ୍ଟେସନ ଭିତରେ ଜଣଙ୍କୁ ରଖାହେଇଛି ଅଧା ଧାଡି। ହେଲା। ଆଉ ରେଲୱେ ଷ୍ଟେସନ ବାହାରେ ରଖା ହେଇଛି ଅଧା ଗାଡି ମାନେ ତୁ ଇଏ କରିପାରିବୁନୁ।
ହେଲେ ଯା ଯାଇ ହବନି ନା କଣ?
ନା ସେମାନେ ପା ତାଙ୍କ ରୁଲ ଅଛି। ତୁ ଯଦି ବାହାର ନବୁ ପାସେଞ୍ଜର ବାହାର ଲୋକଙ୍କୁ ନବୁ ତାହେଲେ ଭିତର ଲୋକ ପୁଣି କଣ କରିବେ? ପୁରା ଘଣ୍ଟେଟା ଅପେକ୍ଷା କଲୁ ଘଣ୍ଟେ ପରେ ସେ ଆଉ ଗୋଟେ ଓଲା ବୁକ୍ କଲୁ ସେ କହିଲେ ନା ତମେ ବା ଏ ଯୋଉ ବାହାରକୁ ଆସ ତାପରେ ଆମେ ତମକୁ ନବୁ ତମ ଲୋକସନ ଯୋଉଠି ଦେଖଉଛି ଆମେ ବାହାର ଲୋକ ଯାଇପାରିବୁନୁ ବାହାର ଗାଡି। ପୁଣି ଅଧଘଣ୍ଟା ପରେ ଅପେକ୍ଷା କଲୁ ସେ ବୁକ୍ କଲୁ ନେଇକି ହୋଟେଲ ଛାଡିଲା।
ହଁ। ଭଲ ଆଉ ସବୁଆଡ ଜାଗା ବୁ ମାନ ଓଡିଶା ବାହରେ ତଥା ଏ ଦିଟା ଜାଗା ନା ଆଉ କୁଆଡେ ବୁଲିଛୁ?
ନା ଆଉ କୁଆଡ଼େ ଯାଇନି? ଆଉ ଏଇଥରକ ଏଇଥର ବାଙ୍ଗାଲୋର ଯାଇଥାନ୍ତୁ ବାଙ୍ଗାଲୋର ସବୁ ଟିକେଟ ହେଇଥିଲା। କରିଦେଲି ଆଉ ଜବ୍ ଛାରିଦେଲି। ଆଉ କଣ, ବାଙ୍ଗଲୋର ଯାଇକରି, ବାଙ୍ଗାଲୋର ଯାଇଥିଲେ ଆହୁରି ମସ୍ତ ହେଇଥାନ୍ତା ସେଠି ପୁଣି। ପାଞ୍ଚ ଦିନର ଇଏ।
ହୁଁ ଜପ୍ କଲ, କେମତି କଣ ଭଲ ହିଏ ନା?
ହୁଁ ଆଜି ଗୋଟେ ଭୋଜି ଅଛି, ଯିବାକୁ ପଡିବ ସନ୍ଧ୍ୟା ବେଳକୁ।
କେଉଁଠି?
ଏଏ।
ହଁ ହଁ କୁଅକା ସମସ୍ତେ ଫେନ୍ ମିଳି ଯିବ ବୋଧେ, ଆଉ ଆଗୁଆ।
ହୁଁ ବାପାଙ୍କ ହଁ ରିଲେଟିଭ।
ହଁ ତମ ଭାଇ ଆସିଲେ ଆଉ ତୋ ପୁଅ ସବୁ ଯିବ ଆଉ ବୋଧ ହେଲା ଭୋଜି ଖାଇନାହିଁ ଇଚ୍ଛା ନାହେଲେ ବହୁତ।
ଭୋଜି କଣ ସାଧା ସାଧା ସାଧା।
ସେ ମେ ଟିକେ ମାନ ଇଚ୍ଛା ହେଲାଣି ବହୁତ୍।
ହଁ ମିକ୍ସ୍ ଫେସ୍ ମତେ ବହୁତ ଇଛ। ଆଛା ଭୋଜି ମାନଙ୍କରେ ମିକସ୍ ପିସ୍ ଭଲ ଲାଗେନା ନାଁ।
ହଁ ଭଲସ ସେମାନେ ଯେ, ମାନେ ଯେମିତି ବି କରିଥାନ୍ତୁ। ଟେ ଭଲ ଲାଗିବ, ଘରେ ସେଇଟା ସବୁ ପକେଇ କର କିନ୍ତୁ। ତାର କାକେ ଆସିବନି?
ସିଏ ଅଲଗା ଟେଷ୍ଟ୍ ଆସିବ, ଖାସ କରି ମନ୍ଦିରର ମିକ୍ସ ଭେଜ ଟା ଆହୁରି ବଢିଆ ଲାଗିବ।
ହଁ। ସେଇଟା ମଖେଟ ମନ୍ଦିରଟା ଖାଇବା ଅଲଗା ହଁ ହଁ।